ଅଁ
ହାଲୋ?
ହଁ କଣ କରୁଚନ୍ତି?
ମୁଁ ଏବେ ତ ଗାଧୋଉଛି ଆଉ ଗାଧେଇକି ବସିଚି।
ହଁ ଏଇ ଜସ୍ କାମ ସାରିକି ଆସିଲି ଖାଇକି ବସଚି ଆଉ।
ଉଁହୁଁ ମୁଁ କହିଲି ଇଲୋ ଏଇଠି ତ ବସିଚି। ଉଠୁଚି ଏଇ ଆଟଟା ନଅଟାରେ ବୋହୁତ ବର୍ଷା ଆପଣଙ୍କର ସେପଟେ କଣ?
ନାଇଁ ଆମ ଏପଟେ ପାଗ କୋହଲା କୋହଲା କରିଚି କିନ୍ତୁ ଗୁଳୁଗୁଳି ପ୍ରବଳ ଜୋରେ ହୋଉଚି।
ଓ ନା ଏପଟେ ବର୍ଷା କାଲିଠୁ ଉହ୍ ଏତେ ବର୍ଷା ଟିକେ ବି ଘରୁ ବାହାରି ହୋଉନି।
ଆଜି ବି ବର୍ଷା ହୋଉଚି?
ହଁ ସକାଳୁ ପୂରା।
ଅହ ଆମ ଏପଟେ ଆଜି ବର୍ଷା ଟୋଟାଲ ନାହିଁ। ଯଦି ହବ କହି ହୋଉନି ଦେଖୋଉଥୁଲା ଚାରଟା ବେଳ ଆଡକୁ ଯଦି ହବ।
ଅହ ହେଲେ ବର୍ଷୁଛି ବୋଲି ଏଠି ତ ପୁରା କଣ୍ଟିନିୟସ୍ ବର୍ସୁଛି ଆଉ।
ଆମର ଏମତି ଦି ଦିନି ହେଲା ହଉଥିଲା, ଆଜି ଛାଡି ଯାଇଛି ଆଉ।
ହୁଁ। ଆଉ କଣ ଖବର କୁହନ୍ତୁ?
ଆଉ କଣ ଖାଇଥିଲେ?
ଏଇ ମୁଁ ତ କିଛି ଖାଇନି, ପାଆଁରୁଟି ଖାଇଥିଲି। ଆମ ଏଇପଟେ ନା, ଆମ ଘର ପାଖରେ ଗୋଟେ ପାଆଁରୁଟିର ଫ୍ୟାକ୍ଟ୍ରି ଅଛି। ତ ସେଠି ପୁରା ଗରମ ଗରମ ଥିଲା, ସେଇଟା ଏବେ ହିଁ ତିଆରି କରିଥିଲେ। ଆଣିଥିଲି ସେଟା ଖାଇଚି।
ଅ ହୋ।
ଶକ୍ତିଙ୍କର ବିତର୍କ ଯାଇଥିଲେ ଆଜି
ହଁ।
ଛୁଆ କିଛି ବି ଅଛନ୍ତି ହଁ ପାଞ୍ଚଟା ଛଅଟା ଛୁଆ ଅଛନ୍ତି, ସେଇ ପାଉରୁଟି ଫ୍ୟାକ୍ଟ୍ରି ବି ଖୋଲି ଦେଇଛନ୍ତି।
ହୁଁ।
ବାହାରି କରିକି ମେସିନ୍ ରେ ପକେଇ ଦଉଛନ୍ତି ଆଉ।
ଆଉ କୁଆଡେ ଯାଇଥିଲେ ଯୋଉ ଆଉ ଗଲେନି? ମାନେ ଯାଇନାହାଁନ୍ତି ଆଉ କାମରେ।
ନା କାମରେ ତ ଏବେ ଯାଇନି କିଛି ଜନ ଗଣନା କରୁଛନ୍ତି, ଏବେ ପଢିବା ପାଇଁ କହୁଛନ୍ତି ତ?
ଓହୋ।
ଏବେ ମୋତେ ଟିକେ ବହୁତ ଘରେ ବସିିବା ମତେ ଭଲ ଲାଗେନି ବି। କିଛି କାମ କଲେ ଭଲ ଲାଗେ। ଘରେ କଣ କି ବସି ରହିବେ ଅଳସୁଆ ଲାଗେ ଆଉ। ଅଳସୁଆରେ ଶୋଇ
ତ କିଛି ନାହିଁ, ଏୟା ହୁଁ। ଓହୋ।
ହୁଁ ହ ହଁ।
ଭଏସ ଟା କ୍ଲିୟର ଆସୁନି, ନେଟ ସ୍ଲୋ ହଉଛି ବୋଧେ ଆପଣଙ୍କର?
ହୁଁ ହୁଁ ରୁହନ୍ତୁ ରୁହନ୍ତୁ।
ହ୍ୟାଲୋ।
ହାଲୋ।
ହଁ ହଁ ସେଇ। ହଁ ହଁ।
ସେପଟେ ଯୋଉ ସମଲେଶ୍ଵରୀଙ୍କ କଥା ଟିକେ କଣ କହୁନାହାଁନ୍ତି? ମୁଁ କେବେ ଶୁ ଶୁଣିନି ତାଙ୍କ ବିଷୟରେ।
ନା ସେମତି ଆମ ଏପଟେ ସମଲେଶ୍ଵରୀ ମନ୍ଦିର ଅଛି ନା, ତ ମନ୍ଦିର ତ ଦେଖିନି ନା, ଆପଣ ମନ୍ଦିର ଦେଖିଛି ମୁଁ ଆମ ଏପଟେ ଭୋଗ ବି ତିଆରି ହୁଏ, ଲୋକ ଲୋକ ଯଦି ଯାଆନ୍ତି ନା, ଯେପରି ପୁରୀ ଗଲେ ଭୋଗ ମିିଲେ ଭଗବାନଙ୍କ ଏପଟେ ବି ଆମର ସେମତି ସମଲେଇ ମନ୍ଦିରରେ ଭୋଗ ତିଆରି ହୁଏ। ସେଇଟା ଲୋକ ଯାଇକି କିଛି ଦିଅନ୍ତି ହଁ। କେତେ ଦିଅନ୍ତି? ପଚାଶ ନା ଶହେ କେତେ ଦିଅନ୍ତି? ସେଠି ତାପରେ ଭୋଗ ମିଲେ ତାଙ୍କୁ।
ଓହୋ। ହଁ, ସେପଟେ ସେମତି ପୁରୀରେ ଯେନ୍ତି, ଗୋଟେ ଗୋଟେ ପତ୍ର ଶହେ ଟଙ୍କା ଲେଖା ଖାଏଁ ମିଳୁଚି ସେନ୍ତି ଆଉ। ପଚାଶ କି ଶହେ ଟଙ୍କା ହେଇଥିବ, ଗୋଟେ ଗୋଟେ ପତ୍ରରେ ସବୁ ପ୍ରସାଦ ଥିବ ଆଉ।
ହଁ ହଁ ସେମିତି ଦିଆଯାଏ ଏଠି। ଏଠି ବି ସେମିତି ସୁବିଧା ଅଛି। ଏଠି ତ ମୁଁ ଯାଇନି ମୁଁ ଖାଲି ବୁଲିକି ଆସିଛି ଆଉ।
ଓ ହୋ।
ଆଜି ଯେମିତି ପାଗ କରଛି ନା! ବର୍ଷା ଟିକେ ଟିକେ ହଉଥିଲେ ଚଲେ ଆମ ହୀରାକୁଦ ଡ୍ୟାମ ଯୋଉ ଅଛି ଏଠି।
ହଉ।
ବର୍ଷା ବର୍ଷା ବୁଲିବାକୁ ବହୁତ ଇଚ୍ଛା ଲାଗେ ସେଠି। କିଛି ଜାଗାଟା ପୁରା ବ
ସେପଟେ ଡ୍ୟାମ ପାଖରେ ମାଛ ଫାଛ ଧରନ୍ତି। ମାନେ ଆଲାଉ କରନ୍ତି?
ନା ଡ୍ୟାମ ଭିତରେ ଆଲାଉ କରନ୍ତିନି। ସେଇ ଜାଗାରେ ସାଇଟ ରେ ଲୋ ଲୋକ ଯାହା ବି କରୁଛନ୍ତି ସେଟା ଧରି ପାରନ୍ତି ମାଛ। ସେଠି ଡ୍ୟାମ ଏରିଆରେ ଏଲାଉ ନାହିଁ। ସେଠି ତ ଡ୍ୟାମ ପାଖକୁ ଯିବା କେତେ ଭିତରକୁ ଗଲେ ହିଁ ହୀରାକୁଦ ଡ୍ୟାମ ର ଭିତରକୁ ଗଲେ ହିଁ ସେଠି ପୁରା ପୋଲିସ ଲାଗିଛନ୍ତି ସବୁ ସେ ଏଲାଉ ନାହିଁ ସେଠି।
ସେପଟେ ପାଣି ଆପଣଙ୍କ ସେପଟେ କୋଉ ନଦୀ ଅଛି?
ମହାନଦୀ ମହାନଦୀର ଯୋଉ ଏଇ ହୀରାକୁଦ ଡ୍ୟାମ ରେ ତ ମହାନଦୀର ହିଁ ଯାଇଛି ନା ସବୁ। ଆମେ ଯାହା କେନାଲ ଏଠି ଆମ ଏପଟେ କେନାଲ ଅଛି ଯୋଉଟା କି ଆମ ବରଗଡରୁୁ ହିଁ କେନାଲ ଯାଇଛି। ସେଟା ହୀରାକୁଦ ଡ୍ୟାମର ପାଣିଟା। ।
ଯଉ ଆପଣ ସେପଟେ ବନ୍ୟା ହୁଏ ବନ୍ୟା?
। । ହଁ ଏଇପଟେ କଣ କି ଲୋକ ପାଣିର ଅଭାବ ନାହିଁ। ଲୋକ ଡବଲ ବି ଚାଷ କରିପାରନ୍ତି। ଦୁଇଥର ଚାଷ ବି ହୁଏ। ଆମ ଏପଟେ କେନାଲ ଅ
ପାଣି ତ ସୁବିଧା ଆଉ। ପାଣି ଥିଲେ ସବୁ ଚାଷ ଟା ସହଜ।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
ଆମ ଏପଟେ ମାନେ ନଈ ପାଖ ହେଲେ ମାନେ ପାଣିର ମାନେ ଅଭାବ ଆମ ଏପଟେ। ନଈ ଅଛି ହେଲେ ଆମ ଏ ଏଠି ମାନେ ଟ୍ୟୁବଲ ଖୋଳିଲେ ଟୋଟାଲି ପାଣି ହିଁ ପଡୁନି। ଆଉ ଯାହା ପଡୁଛି ପୁରା ଲୁହା ପାଣି ପଡୁଛି। ଆଉ ମାନେ ଜମା ଭଲ ପିଇବା ପାଣି ପଡୁନି। କିନ୍ତୁ ଆମ ଘର ସେପଟ ଆଉ ଅଲଗା ସାହି ରେ ସେପଟେ ମାନେ ପୁରା ପାଖରେ ପାଖରେ ପାଣି ପଡି ଯାଉଛି। କିନ୍ତୁ ତାଙ୍କ ସେଇଠୁ ନଈ ଦୂର। ଆମ ଏଠି ନଈ ପାଖ କିନ୍ତୁ ପାଣି ଟୋଟାଲ ପଡୁନି। ବହୁତ ଖୋଳି ଖୋଳି ଖୋଳି ଖୋଳି ଯାଇ ସେଇ ଲୁହାବାଲା ପାଣି ବାହାରିବ। ନା ତାକୁ ତମେ ପିଇବା ବି ବ୍ୟବହାର କରିପାରିବନି ବାସନ ଫାସନ ମାଜିଲେ ବି ସେ ବାସନ ଗୁଡା ହଳଦିଆ କଲର ପୁରା ହେଇଯାଉଛି।
ପଇସା ଯାଉଛି ୱେଷ୍ଟ ଆଉ।
ହଁ।
ଲୋକ ଦେଖେଇ ବିି ନା। ଦେଖନ୍ତି ନା କିଛି କୌଣସି ନଡିଆ ଧରକି କିଛି।
ହଁ ହଁ ଦେଖନ୍ତି ଯେ ଆମ ଏଠି ତ ଟୋଟାଲି ପଡୁନି ପ୍ରାୟତଃ ଆମର ଏଇ ଯୋଉ ସରକାରୀ ପାଣି ଯୋଉ ଆସୁଚି ସେଇଇଏରେ ହିଁ ଆମର ବ୍ୟବହାର କରାହଉଚି ଆଉ।
ଅ ଭାତତା ହେଲେ କଟ ଆମ ଏପଟେ ପାଣିର ବହୁତ ସୁବିଧା ଅଛି ନା ନା ଆମେ ଆମ ଏପଟେ କଣ କି। ଯଦି ଆମେ ବୋର କଡୁ ତ ସେଠି କେ କିଏ ହତ ଅସି ଫୁଟ ନବେ ଫୁଟ୍ ତାତାଡିଲେ ପାଣିପୁରା ସଫିସେଣ୍ଟ ଆସୁଚି।
ହୁଁ ହୁଁ।
ଆମ ଘର ରହି କେତେ ଜିନଷ ହେ
ଆମ ଏଇଠି ତଏବ ମାନେ ଆଉ କିଛି ମାସ ତଳେ ଦି ଜଣଙ୍କର ଖୋଳା ହଉଥିଲା ମାନେ ସେ କେତେ ଖୋଳି ଖୋଳି ଖୋଳି ଖୋଳି ବିଲକୁଲ ପାଣି ପଇଲା ହିଁ ନାଇଁ। ଆଗରୁ ତ ମାନେ ଯେତେବେଳେ ପାଣି ଆମର ତା ମାନେ ସରକାରୀ ପାଣି ଯେତେବେଳେ ଆସୁନଥିଲା ସେ ସେତେବେଳେ ତ ମାମାହାରିକା ବହୁତ ହଇରାଣ ହଉଥିଲେ ମାନେ ଆମର ଗୋଟେ ଠାକୁର ବାଡି ଅଛି, ସେଇଠୁ ଗୋଟେ ମାନେ ଟୀୱେଲ ଟେ ଖୋଳା ବସିଛି ଟି୍ୱେଲ ବସିଛି ସେଠୁ ବୋହିକି ଆମେ ଯେତେବେଳେ ଛୋଟ ଛୋଟ ହେଇଥିଲୁ ସେଠୁ ପୁରା ମାରିକି ବୋହିକି ଘରକୁ ନେଇକି ଆଣିବେ ପାଣି। ପୁଣି ଭାତ ରାନ୍ଧିବା ପାଇଁ ତାକ କୁ ଅଲଗା ପାଣି ଆସିବ ଯାଇକି କୋଉଠୁ କୂଅରୁ କା କୂଅରୁ ପୁଣି କୋଉ ବିଲ କୂଅରୁ କେତେ ବାଟ। ରୁ ପାଣି ଆସିବ ନହେଲେ ବାବା ଜେଜେ ବାବା ଯେତେବେଳେ ଥିଲେ ସିଏ ତାଙ୍କର ନଈକି ଗାଦ ହେଇଯାନ୍ତି ଆଗରୁ ଯାର ନେଇ ଯିବେ ଦିଟା ନଈ ପାଣି ଆଣିକି ଆସିବେ ଏବେ ତ ଆଉ ନଈ ପାଣି ବ୍ୟବହାର କରୁନାହାନ୍ତି ସେଇ ଟ୍ୟୁବଲ ପାଣି ରେ କରାହଉଛି ଆଉ।
ଆଗରୁ ସେଠି ଚଲୁଥିଲା ଏବେ କାଣ କି କେମିକାଲ ବି ସବୁ ଜା ରେ ପାଣିର ବି ଟିକେ ଖରାପ ପାଣି ବି ଆସୁଛି ନା ଏବେ ଟିକେ
ହଁ।
ଆଗୁରୁ କଣ କି ନହେଲେ ନଈରେ ଲୋକ କଣ କରୁଥିଲେ ଯାଇକି ହଁ ବାଲିକ
ପାଣି ପିଇବା ପାଇଁ ବି ପିଇବା ପାଇଁ ବି ଆଗରୁ ମାନେ କେତେ ଲୋକ ନଈ ପାଣି ବି ଆଣେ। ଣନ୍ତି। ହୁଁ। ଏବେ ଦିନକୁ ଦିନ ସବୁ ମାନେ ଦୂଷିତ ହେଇ ହେଇ ଯାଉଛି ଆଉ। ଖାଇବା ଜିନ୍ଷ ତ ହେଇଗଲାଣି ସେୟା ଆଉ ବିଷାକ୍ତ ଆଉ କଁ କହିବ।
ସବୁ ବିଷାକ୍ତ ସବୁ ଚାଷରେ ବି ତ ସବୁ ବିଷାକ୍ତ ପକେଇ ଦଉଛନ୍ତି କେମିକାଲ ଏଇ ଦେଲା ପରେ
ହଁ-ହଁ ଫଳ ଅଧିକ ହବ ଫଳ ବଡ ହବ। ଆଉ ଅର୍ଗାନିକ ଜିନ୍ଷ ବୋଲି କିଛି ନାଇଁ। ଯଦି ନିଜ ବାଡିରେ ଯା ଲଗେଇଲ ଯଦି ସେଟା ଜାଣ ମାନେ ପୁରା ପିଓର ଖାଇବ ନଏଲ୍ ନାଇଁ ସବୁ ବିଷ ମିଶା ଜିନିଷ ଖାଇବ।
ସବୁ ବାହାରେ ଯାହାବି କିଣୁଛୁ ସବୁ ସେମତି। ଘରେ ନିଜେ ଯିଏ କରୁଛି ମୁଁ ଏବେ-ଏବେ ଯାଇଥିଲି ମୋ ସାଙ୍ଗ ଘର ଗୁଟକୁ ତାଙ୍କ ଘରେ ହିଁ ତାଙ୍କ ବାରିପଟେ ହିଁ ଚାଷ କରନ୍ତି। ସବୁ ଯାହାବି ଖାଉଛନ୍ତି ବାରିପଟେ ହିଁ ସବୁ ଚାଷ କରିଦଉ
ସେମିତି ଗୋଟେ ନିଜେ ଚାଷ କଲେ ଗୋଟେ ବଢିଆ ଲାଗେନି ଧର ଗୋଟେ ଫଳ ନିଜେ ଗୋଟେ କୋଉ ଗଛଟା ଲଗେଇଥିବ ଫଳ ପରିବା ଯାହାହେଲେ ଗୋଟେ ଖୁସି ଲାଗିବ।
ମତେ ବହୁତ୍ ଭଲ୍ ଲାଗେ କାହିଁକି ନା ମୁଁ ଟାଉନ ରେ ଅଛି ଆମ ଏପଟେ ସେମ୍ତି ଜାଗା ନା ହୁଁ ତ ମୁଁ କରିନି ଏ ସାଙ୍ଗ ଘରକୁ ଯାଇଥିଲି ସେଠି ଦେଖିଲି ସେ ଗଛ ଲଗଉଥିଲି ମୋତେ ବହୁତ୍ ଭଲ୍ ଲାଗିଲା ମୁଁ ନିଜେ ବି ଯାଇକି ଲଗେଇଲି।
ହୁଁ।
ମୁଁ ଏପଟେ ଆମର ତ ବାଡି ଅଛି କିନ୍ତୁ ମାନେ ସେଇଠି କଣ କହିଲୁ ବାଉଁଶ ଗଛ ଗୁଡା ବହୁତ ତଛି। ମୁଁ ଆଉ ଶୀର୍ଷ ଗଛ ଅଛି ତ ସେଇ ଯୋଉ ତା ଛାଇରେ ଅଲଗା କିଛି ମାନେ ଗଛ ଗୁଡା ହୁଏନି। ସେମିତି ମୁଁ ମାଟି ଆଣିକି ଛାତ ଉପରେ ଫୁଲ ହରିକା ଯାହା ଲଗାଏ ଆଉ କିଛି ଲଗେଇ ହୁଏନି।
ହଁ ତାହେଲେ ଛାଇଁ ହେଇଯିବ ନା
ହଁ। ଆଉ ବାଉଁଶ ଗଛ ଛାଇ ଶୀର୍ଷ ଗଛ ଛାଇରେ କିଛି ବି ଗଛ ମାନେ ବଢିବନି।
ହୁଁ।
ହଁ ହଉ କାଟିକି ଆଉଥରେ କର ଆଁ ହଁ କର ଆଉଥରେ।